କୋଉଠୁ କୋଉଥିଲେ ହଁ ହଁ ଶୁଭ ସକାଳ୍ ଶୁଭ ସକାଳ୍
ହୁଁ ହଁ ଶୁଭ ସକାଳ କଟକ ରୁ
ଓହୋ ହଁ ଦିଦି ନମସ୍କାର୍। ଆଉ କାଲି କଥା ହଁ ଆଉ ଆଜି ସକାଳୁ କଣ ରୋ ରୋଷେଇବାସ ହେଲାଣି ଆରମ
ସଖାଳେ ହେଲାଣି ଦଇ ବରା।
ଏ ବଢିଆ କଟକର ପ୍ରସିଦ୍ଧ ହଁ ହଉ। ଆ କଟକର ପ୍ରସିଦ୍ଧ ଜିନିଷ କରେ ଆମର କାଲିତ କୋଉ କାଲି କ୍ଷୀର ପୋଡ ପିଠା ହେଇଥିଲା ଯୋଉ ସକାଳୁ ଥିଲାସବୁ ଫ୍ରିଜରେ ସବୁ ଖାଇଦେଇଛି। ଖାଇଦେଇଛୁ ତାକୁ ଆମେ ରୋଷେଇ ଏବେ କରୁଛୁ ଭାତ ସନ୍ତୁଳା ଶାଗ ଭଜା ବାଇଗଣ ବାଇଗଣ ଭଜା ସବୁ ହେଲେ ସେ ଡିଉଟି ଅଛି ତାଙ୍କର ଦିଟାରେତ କହିଲେ ମୁଁ ନେଇକି ପଳେଇବେ ଖାଇଲେ ଚଲେଇବାକୁ ଗାଡି ଅସୁବିଧା ହଉଛି ହଉ ପିଲାମାନେ ସବୁ ସ୍କୁଲ ପିଲାମାନେ ସବୁସ୍କୁଲ ସ୍କୁଲ ପଳେଇଲେଣି
ତମର
ନାଇ ଆପଣଙ୍କର ସବୁ ପିଲାମାନେ
ନା ନା ମୋର ପିଲାମାନଙ୍କର ହେଲା କିଛି ଖୋଲା ଖୋଲି ହେଇନି ତାଙ୍କ ନିଉ ଆଡମିସନ ଅଛିତ ସବୁ। ଆ ନିଉ ଆଡମିସନ ସରିଲା ପରେ ଯାହାହବ ପୁଅର ରେଜଲଟ ବାହାରିବ ଝିଅର ଆଡମିସନ ହବ ତାର ସିଟ ବୁକିଂ ହେଇଯାଇଛି। ଆଉ
କୋଉ କ୍ଲାସରେ ସବୁ ପଢ଼ୁଛନ୍ତି?
ନାଇଁ କ୍ଲାସରେ ନାହାନ୍ତି ସବୁ କ୍ଲାସ ଉପରକୁ ପଳେଇଛନ୍ତି ପୁଅ ନିଟ ଦେଇଛି ଆଉ ଝିଅ ଶୋଆରେ ଲ ଆଡମିସନ ହବ।
ଓହୋ ଭଲ। ତାହେଲେ ଆପଣଙ୍କର ସ୍କୁଲ। ଓହୋ ହ ହଁ ଭଲ ହ ଭଲ ତାହେଲେ ଆଉ ଚିନ୍ତାମୁକ୍ତ ଆଉ ସ୍କୁଲ ଯିବେ ରୋଷେଇ କର ଟିଫିନ ନେବେ
ନାଇଁ ସେ
ଏ ବର୍ତ୍ତମାନ ଚାକିରି କେମିତି ହେଇଯିବ ସେଇ ଚିନ୍ତା ଆଉ
ନା ନା ଛୁଆ ସେ ପୋଜିଶନକୁ ଆସିନାହାନ୍ତି ଧିରେଧିରେ
ପଢାପଢି ମାନେ ହଁ ହଁ ସେ କେମତି ଭଲ ପରୀକ୍ଷାରେ କରିକି ଏମତି ଆସ ସେଇ ଇଏ ଆଉ।
ହଁ ସମସ୍ତେ ଓହୋ ନ୍ୟୁ ଆଡ୍ମିସନ୍ ଅଛି।
ହଁ-ହଁ।
ସବୁ ଇଏ ହେବେ, ତାପରେ ଯାଇକି ତାଙ୍କର ଆଉ ସରିଲା ପରେ ଯାହା ଚାକିରି କରିବେ କି କଣ କରିବେ ଦେଖାଯିବ।
ହଁ ନିଶ୍ଚିତ ଚାକିରି କରିବାକୁ କଷ୍ଟ କରିଚନ୍ତି କାହିଁକି କରିବ ସେଇଥିପାଇଁ ତ ପିଲାଙ୍କୁ ପଢା ହଉଛି। ଆଉ ରୋଷେଇ ପଛକୁ କଣ ହବ?
ହଁ ଖରା ବେଳୁକୁ ଯାହା ହବ ଭାତ, ଡାଲି, ତକାରି ଯାହା ହବ ଏବେ ତ ସଖାଳର ବ୍ରେକଫାଷ୍ଟ ସରିଲା ପରେ ଯାହା ଖରାବେଳ ପାଇଁ ହବ ଆଉ।
ହଁ-ହଁ-ହଁ-ହଁ। ଆଉ ଘରେ କିଏ କିଏ ଅଛନ୍ତି?
ନାଇଁ ଘରେ ତ ଏଇ ପୁଅ ଝିଅ ହଜବେଣ୍ଡ ଆଉ ମୁଁ ଆଉ।
ଆଉ ବାପ ଶାଶୁ ଶଶୁର ସବୁ ନାହାନ୍ତି? ଶାଶୁ-ଶାଶୁ ଶଶୁର ଶାଶୁ ଶଶୁର
ଶାଶୁ ଶଶୁର ନାହାନ୍ତି ସେ କେବେଠୁ
ଓହୋ ଆଉ ଆପଣଙ୍କ ମା ବାପା ଅଛନ୍ତି ନା ନାଇଁ? ଯାହେଲେ ଜଣେ ହଁ ଯା ଓହୋ।
ଆଉ ଆପଣଙ୍କ ଖବର କଣ କେଯାଏ ମାନେ କଣ ଜବ୍ ଫବ୍ ପାଇଁ ଅଜଵ୍ ମାନେ
ଆ ଦୁଇଟା ଛୁଆର ମା ହେଲାଣି, ଆଉ ସେ ଚାକିରି ଫାକିରି କରିବାକୁ ଚାହୁଁନି, କାହିଁକିନା ସେମାନଙ୍କୁ ସମୟ ଦେଇ ହବନି ଦେଇ ହବନି। ସ୍ଵାମୀ ତ ଚାକିରି କରିଚନ୍ତି, ତାପରେ ସେମ୍ତି କିଛି ଆର୍ଥିକ ପରିସ୍ ସେମ୍ତି କିଛି ହେଇନି ଯେ ଚାକିରି ଦେଖ ସେମିତି ଆର୍ଥିକ ପରିସ୍ଥିତି ପାଇଁ ତ ଜଣେ-ଜଣେ ବି ଚାକିରି କରନ୍ତି ନା ଗୋଟେ ନିଜ ପା ପାଠ ପଢିଛ, ଚାକିରି କରିବା କଥା।
ହ
ନହେଲେ ପିଲାମାନଙ୍କୁ ଅବହେଳା ହେଇଯିବେ ସେମାନେ।
ହଁ ସେଇଟା ବି ଠିକ୍ କଥା, ଲେଡିଜ୍ ଜଣେ ଚାକିରି କଲେ ସେ କିନ୍ତୁ ଫିରଭି ଯେତେବେଳେ ଝିଅମାନେ ପା
ହଁ ଯେତେବେଳେ ଆର୍ଥିକ ପରିସ୍ଥିତି ପୁରା ଆସିବ ନିହାତି ଚାକିରୀ କରିବାକୁ ପଡିବ।
ନା-ନା ସବୁବେଳେ ନାଇଁରେ ମା, ସବୁବେଳେ ବି ଆର୍ଥିକ ପରିସ୍ଥିତି ଖାଲି ହୁଁ ହେଲେ ଯେ ଚାକିରି କରିବ ସେମ୍ତି କିଛି ମାନେ ନାହିଁ।
ତାପରେ ଜଣେ ନିଜ ରୋଜଗାର ନିଜେ
ହୁଁ ସେଲ୍ଫ୍ ଇଣ୍ଡିପେଣ୍ଡେଣ୍ଟ ବି ଚାହିଁବେ।
ହଁ କଣ କରିବା, ଆଉ ସେପଟେ ଯଦି ଚାକିରି ବାକିରି କରିବାକୁ ଯାଉଛେ, ଏପଟେ ଘରର ଅବ ତା ଭଲ ଘରେ ଯେତେବେଳେ ଆମେ ବାହା ହେଇଚେ, ସେ ଶାଶୁ ଶ ଶୁର ଅଛନ୍ତି, ସେମାନଙ୍କ କଥା ବୁଝିବାକୁ ପଡିବ। ଆଉ ପିଲା ଦି ଜଣ ଅଛନ୍ତି, ସେମାନେ ହଇରାଣ ହେବେ। ତାପରେ ସେମାନେ ବୟସ ହେଇଗଲେଣି, ତାଙ୍କ ଉପରେ ବି ପିଲାର ବୋଝ ଟା ଦେଲେ ସେ ସେମାନେ ତାଙ୍କ ପିଲାକୁ ବଡ କଲେ ପୁଣି ଆମ ପିଲାଙ୍କର କରିବେ, ସମସ୍ତେ ଚା କିରି ତ କରୁଛନ୍ତି ବି ସମସ୍ତେ।
ତାପରେ ହଁ ସେତିକି ଯଦି ରିକ୍ବାରମେଣ୍ଟ ନାହିଁ, ସେମ୍ତି କିଛି ଦର୍ କାର୍ ନାହିଁ, ରେଷ୍ଟ କର ଅବିକା ବହୁତ ପାଠଶାଠ ପଢି ବହୁତ ବୁଲି ଦେଇଚ ଝିଅ
ଆଜ୍ଞା, ଆଜ୍ଞା ହଁ ମୋର ବି ବହୁତ୍ ଇଛା ଥିଲା, କିନ୍ତୁ ଏଇ ସବୁ ଜଞ୍ଜାଳରେ ପଶିଲା ପରେ ଧୀରେ-ଧୀରେ ବୋଲେ ନାହିଁ ଏପଟେ ଯଦି ମୁଁ ଆଉ କିଛି କଣ କରିବି, ତାହେଲେ ଏପଟ ଇଏ ହବ ନିଜେ ଶାରୀରିକ ପରିଶ୍ରମରେ କରିବ, ଏପଟେ ମାନସିକ ଅଶାନ୍ତି ହଉଥବ। ନା, କୋଉଥିରେ ତମେ ଭଲ ହେଇପାରିବନି। ଗୋଟେ ଚାକିରି କଲା ହଁ ସେପଟେ ଖଟି ଖଟି ଆସିଲା
ଯା ହଉ ବହୁତ ବଢିଆ, ବହୁତ ଚିନ୍ତାଧାରା ବହୁତ ବଢିଆ ରଖିଚ ଯାହା ହଉ ହୁଁ, ଶାଶୁ ଶଶୁରଙ୍କୁ ବି ରେଷ୍ଟ
ହଁ ହଁ ନିହାତି ସେ ଆମେ ବି ଚାକିରୀ କରିଚନ୍ତି, ଖୋର୍ଦ୍ଧରେ ଚାକିରୀ କରିଚନ୍ତି ଆମେ ଏ ରହିବାକୁ ସେଠି ଚାହୁଁଥିଲୁ କିନ୍ତୁ ସେମାନେ ଆମ ପାଖରେ ଯାଇ ରହିବାକୁ ଚାହିଁଲେନି, ବାଧ୍ୟ ହେଇକି ମୁଁ ଏଠି ରହିଲି। ଭାବୁଚି ଆଉ ବର୍ଷେ, ଦୁଇ, ତିନି ବର୍ଷ ଗଲେ ର କାଳେ ବୟସ ଅଧିକ ହେଇଗଲେ ନ କ କରିପାରଲେ ବାଧ୍ୟ ଯେ ହେଲେ ସମସ୍ତେ ଯିବୁ। ଆଉ ମୁଁ ଯଦି ତାଙ୍କ ପାଖରେ ରହିବି ଏମାନେ ଏଇଠି ହଇରାଣ ହେବେ, ସେମାନେ ନିଜେ ରାନ୍ଧିବା ବାଢିକି ଖାଇଲେ ଭଲ ଲାଗିବନି, ସେ ନିହାତି ଯେହେତୁ ପୁଅ ଟେ ଜନ୍ମ କରିଚନ୍ତି ସେ ଚାହିଁବେ ମୋ ବୋହୁ ମତେ ରାନ୍ଧିକି ଦଉ। କ ନିଶ୍ଚିତ ଆଉ ସେ ଏକଥା ଏମିତି ଚାଲିଚି ଆଉ।
ନାଇଁ କେମିତି ବି ବେଳେ ବେଳେ ଗୋଟେ ଗୋଟେ ପରିସ୍ଥିତି ଆସେ ମାନେ ସେମାନେ ଚାହୁଁଥିବେ ବୋହୂ ମାନେ ବି ବୋହୂମାନେ ବି ତାଙ୍କ କଥାରେ ବାହାରି ଯାଆନ୍ତି, ଯାହା ହଉ ତମେ ସେତିକି ଭଗବାନ ମାନେ ଯେମିତି କହନ୍ତି ଭଗବାନ ତମକୁ ସବୁବେଳେ ଭଲରେ ରଖନ୍ତୁ, ତମର ଏଇ ଚିନ୍ତା ଧାରା ସବୁବେଳେ ଭଲରେ ଥାଉ। ମାନେ ସମସ୍ତଙ୍କ
ଦି ଜଣ ମୋର ଝିଅ ହେଇଗଲେ ଆ ମୁଁ ଏ ମୁଁ ସବୁବେଳେ ମନ ଦୁଃଖ
ଝିଅ ତମର ସେ ଦିଟା ଝିଅ ଦେଖିବ ପୁଅ ଭଳିଆ କାମ କରିବେ।
ପୁଅ ଭଳିଆ କରିବି ସତ ଆମେ ତାଙ୍କୁ ବଢେଇବା କିନ୍ତୁ ସେମାନେ ବାହା ହେଇକି ଯୋଉ ପଳେଇବେ ସେଇଟାକୁ ବେଶୀ ଇଏ ଲାଗେ।
ବିଲକୁଲ ନାହିଁ ତୁମେ ଜମା ଜାଣିନ ଏଇଠି ଜଣେ ମୋର ସାଙ୍ଗ ଅଛି ସାଙ୍ଗ ମାନେ ବୟସରେ ବଡ଼ ହେବେ ମୋଠୁ
ମୁଁ ଆମ କଥା ବୁଝିବେ ତାଙ୍କ ପରିବାର ଟା ଖରାପ ହେଇଯିବ।
ନା ନା କିଛି ନା କିଛି ପରିବାର ତମେ ଜମା ସେଗୁଡାକ ଭାବନି। ଭଗବାନଙ୍କର ସେ ଯୋଉ ଥାଏ ଭଗବାନ ଆଗକୁ ବିଚାର ରଖିଥାନ୍ତି। ଆର୍ କଣ ହବ? ହେଲା ସେ ବିଚାର ଥାଉ ସେଇ ଦେଖି ଖିବ ତମ ସେ ଦିଟା ଝିଅ ପୁରା ବାହାରକୁ ପୁଅ ଘରକୁ ଝିଅ ହେଇକି ଯ ଦି ନ କାମ କରିବି ମୋତେ ଦିନେ ମନେ ପକେଇବ। ମୋ ଜଣେ ଦିଦି ଏମିତି ଫୋନ କରିଥିଲେ ସେ ଏମିତି କହିଥିଲେ।
ମୁଁ ଏବେ ବି ସୁଧା ମାନେ ନିଜେ ଗ୍ରାଜୁଏସନ କରିକି ପାଠ ପଢିଲି ସବୁ କଲି ସେଇ ଟିକେ ବି ତଥାପି ପା ଶିକ୍ଷିତ ହେଇକି ମୁଁ ଝିଅ ଟେ ବି ଦୁଃଖ ନାହିଁ। ମାନେ ଗୋଟେ ଝିଅ ହେଲେ ଆମେ ବି ଝିଅ ଦୁଃଖ ନାଇଁ। ଗୋଟେ ମୋ ମୋ ଝିଅ ଦିଟା ମାନେ ଭାଇ ଟା କଣ ଜାଣିପାରିବେନି। ଗୋଟେ ସାମାନଙ୍କ ସୁବିଧା ଅସୁବିଧ ରୁ ମତେ ଗୋଟେ ଝିଅରେ ହିଁ ରହିଯିବାକୁ ସମସ୍ତେ କହୁଥିଲେ ମୁଁ କଇଲି ନାଇଁ ନାଇଁ ଆଉ ଗୋଟେ ହେଲେ ସେମାନଙ୍କର ଆମେ ଆଜି ଅଛେ କାଲି ନ ଥିବା ସେମାନଙ୍କ କଣ ଗୋଟେ ସୁବିଧା ଅସୁବିଧା ହେଲେ ସେ କାହାକୁ କହିବ ନାଇ ମୋ ଦୁଃଖ ଟା ମୋ ଭଉଣିକୁ ମୁଁ କହିଦେବି।
ହଁ ତାଙ୍କର ସେମାନେ ଭଉଣୀ ଭଉଣୀ ସେୟାର କରିବେ। ତାପରେ ଭାଇ ନାହିଁ ଯଦି ଏଇ ଗୋଟେ ଦୁଃଖ ଜାଗା ପରା ଅଛି ଆମର।
ଆଜ୍ଞା ହଁ।
ସମସ୍ତଙ୍କ ଭାଇ
ହଁ ଆଜ୍ଞା ହଁ ସେଇଟା ତ ନିଶ୍ଚିତ ତ କଣ କର
ଏଇଟା ତୁମ ଭାଇ ଆଉ ସଂସାରରେ ଯେତେ ଭାଇ ଅଛନ୍ତି ପୁଅ ଅଛନ୍ତି ସମ ସ୍ତେ ବି ତୁମ ଭାଇ। ସମସ୍ତେ ଦୌଡି ଆସିବେ ବ୍ୟସ୍ତ ଭବରେ କିଛି ନାହିଁ ଭଗବାନ ଭାଇ ହେଇଚନ୍ତି ମାନେ କାହାକି ଡର ନାହିଁ।
ଆଜ୍ଞା।
କିଛି ଟେନସନ ହବାର ନାହିଁ ଦିଟା ଝିଅ ପାଇଁ କେବେ ମନ ଦୁଖ କର ନା କେବେ ପୁଅ ତମେ ଭାବୁଚ କଣ ତମେ ଆଜି ଭଲ ଝିଅଟେ ଉଁ ତମେ ଶାଶୁ ଶଶୁର କେୟାର ନଉଚ ବେଲି ତମ ପୁଅ ହେଇଥିବ ତମ ବୋହୂ ଯିଏ ଆସିବ ସିଏ ତମ କେୟାର୍ ନବ ବୋଲି କିଛି ମାନେ ଅଛି କି।
କରିବେନି କାହିଁକି ନା ଆମେ ପିଲାଙ୍କୁ ବର୍ତ୍ତମାନ ଉଚ୍ଚଶିକ୍ଷିତା କରୁଚେ ଏତେ ଯେ ସେମାନେ ବାହାରୁକୁ ଯାଇକି ଚା କିରି କରିବାଟା ବାଧ୍ୟ ଆଉ ତାଙ୍କ ସେଇଟା ହଁ।
ତମ ପୁଅ ଯଦି ଚାକିରି କରିକି ଫରେନରେ ରହିବ ତମେ କଣ କରିବ ମତେ କୁହ ପୁଅ ନଥିଲା ଭଳିଆ।
ହଁ ସେଇଟା ନିଶ୍ଚିତ ତଥାପି ଗୋଟେ ଆ ଅଁ ହେଲେ ସେ ମଣିଷର ଗୋଟେ ଯେହେତୁ ଗୋଟେ ସେଇ ଚିନ୍ତାଧାରାରେ ଛୁଆରୁ ବଢି ଯାଇଚି ସେ। ମାନେ ପୁଅଟେ ହେଲେ ଯେମତି ଘ ଲୋକ ମାନେ ନିଜର ଯେତିକି ଖୁସି ନୁହଁ ଅନ୍ୟ ଲୋକ ହଁ ପୁଅଟେ ହେଇଛି ଗୋଟେ ସେଇ ମନ୍ ମାନେ ଇଏ ଖୁସି ହେଇଯାଆନ୍ତି ନିଜ ପାଇଁ ଲୋକୁକୁ ନ ସାଇ ପଡିଶା ଏମାନେ କଣ ହେବେ। କିନ୍ତୁ ସାଇ ପଡିଶା କେହି ପି ପିଠରେ ପଡିବେନି।
କେହି ପିଠିରେ ପଡିବେନି ମା କେହିି ନୁହଁ ତମେ ଆଜି ମାଇଣ୍ଡ୍ ସେଟ୍ କର ଭଗବାନ୍ ବୋହୁତ ଭଲ କରିଛନ୍ତି ପୁଅ ଦେଇନାହାନ୍ତି। କାହିଁ ନା ତମର କିଛି କଲ୍ୟାଣ ଅଛି ବାସ୍ କଲ୍ୟାଣ ଅଛି କି ଛି କଲ୍ୟାଣ ଅଛି କିଛି ଭଲ ଅଛି ଆଗୁକୁ ପୁଅ ହେଇଥିଲେ ହୁଏତ ଯଦି ଆଜି ମୁଁ କହୁଛି ତମେ ପୁଅ ଯୋଗା ହେଲେ ଧନ କାହିଁ ପାଇଁ ସଞ୍ଚିବ ପୁଅ ଅ ଯୋଗା ହେଲେ ଧନ କାହିଁ ପାଇଁ ସିଞ୍ଚିବ ଏଟା ଶୁଣିଥି ଶୁଣିଥିବେ କାହାବତଟେ ଦେଖ ପୁଅ ଯଦି ଯୋଗ୍ୟର ହବ ଧନ ଦରକାର ନାହିଁ ପୁଅ ଯଦି ଅଯୋଗ୍ୟ ହବ ଯଦି ମଦ ପିଇକି ରାସ୍ତାରେ ଗଡିବ ଯେ ତମ ସ୍ଵାମୀ ଯୋଗ୍ୟର ହେଇଚନ୍ତି
ଆଜ୍ଞା ଇଏ ତ ବୋହୁତୁ ଭଲ ଲୋକ ସେଥିପାଇଁ ଆମ ଘର ମୁଁ କଇବେ ହଁ ଯଦି ବି ପୁଅ ଆଙ୍କ ଭଳିଆ ହଉ ସିଏ ଚାକିରି ତାଙ୍କର ବାହାରେ ହେଲା ସି ସେ ଗଲେନି କହିଲେ ନାଇଁ ମୁଁ ଘରେ ରହିବି ମା ବାପାଙ୍କ ପାଖରେ ହିଁ ରହିବି ଆମେ
ଯଦି ନ ହେଲା ପୁଅ ତୁମ ସ୍ଵାମୀ ଭଳିଆ ଯଦି ନ ହେଲା?
ଆଜ୍ଞା ହଁ ସେଇଟା କଣ କହିବ ବର୍ତ୍ତମାନ ସମାଜକୁ ନେଇକି ପ ପରିବେଶ୍
ଆଉ ସେ ଦୁଃଖ ସେ ଦୁଃଖ ଆହୁରି ବଢିଯିବ ମା ତମେ ସେତେବେଳେ ସହିପାରିବନି।
ଆଜ୍ଞା।
ପ୍ରଭୁ ମତେ କାହିଁକି ପୁଅ ଦଉଥୁଲ?
ଆଜ୍ଞା ସେଇଟା ତ ନିଶ୍ଚିତ।
ହେଲା ତେଣୁ ନାଇଁ ଯାହା ଦ ଭଗବାନ୍ ଦେଇଛନ୍ତି ସେଥିରେ ସନ୍ତୁଷ୍ଟ ରୁହ ନା ଭଗବାନ୍ ମତେ ଏଟା ଦେଇଛନ୍ତି ମାନେ ନିଶ୍ଚିତ କିଛି ଏଥିରେ କଲ୍ୟାଣ ଅଛି।
ଆଜ୍ଞା।
ହେଲା ଉଁ ହଉ ରଖୁଚି।
ହଁ ହଁ ଦିଦି ନମସ୍କା